ହାଲୋ
ହେଲୋ।
କଣ କରୁଥୁଲୁ?
ବସିଥିଲି ତୁ କଣ କରୁଛୁ?
କଣ?
ତୁ କଣ କରୁଛୁ?
ମୁଁ ଏଇନାକେ ସ୍କୁଲ ଟ୍ୟୁସନ୍ ରୁ ଆଇଲି। ବସିଥିଲି ଆଉ।
କା ପାଟି ଶୁଭୁଛି?
କଣ?
କାହା ପାଟି ଶୁଭୁଛି?
ହଉ ହଉ। କାହାର ନୁହେଁ?
ହ୍ୟାଲୋ।
ହ୍ୟାଲୋ ହଁ ତୁ କଣ କରୁଥୁଲୁ?
ହୁଁ ବସିଛି କଣ ଖାଇଥିଲୁ?
ମୁଁ ନା ଏଇ ନେକା ଆସିଲି ଖାଇନି।
ଆଉ ଟ୍ୟୁସନରୁ ଏଇନେ ଆଇଲୁ? ଟ୍ୟୁସନରୁ ଏଇନେ ଆଇଲୁ ନା କଣ?
ହୁଁ।
ଟ୍ୟୁସନରୁ ଏଇନେ ଆଇଲୁ।
ହଁ। ତୁ କଣ କରୁଛୁ?
ବସିଛି। ହଉ ଆଜି କଣ ପଢା ଗଲା।
କଣ ହେଲା?
ଆଜି କଣ ପଢାଗଲା?
ଆଜି ପଢ଼ିଲି ଇଂଲିଶ।
ହୁଁ ହୁଁ। ଆଉ ସବୁ ସାଙ୍ଗମାନେ ଯାଇଥିଲେ?
ତୁ କଣ କରୁଛୁ ଆଗ କହୁନୁ?
ମୁଁ ପା ବସିଚି।
ଓହୋ ବସିଚୁ ଖଉ।
ଖାଇବୁ କେତେବେଳେ?
ମୁଁ ସେଇ ସାଢ଼େ ଆଠଟା ବେଳକୁ ଖାଇବି ଆଉ।
ହୁଁ ହୁଁ। ଆଉ କଣ କହ। ଦିଦି ହରିଆଙ୍କ କତିକି ଫୋନ କରିଥିଲୁ?
କଣ କହିଲୁ?
ଦିିଦି ହରିଆଙ୍କ କତିକି ଫୋନ କରିଥିଲୁ?
କୀରା।
ଦିଦି ହରିଆଙ୍କ କତିକି ଫୋନ୍ କରିଥିଲୁ କି?
ନା ନା ଫୋନ କରିନଥିଲି।
ଏଟା କାଲଟା କିବେ ତ ତୁ ଶୁଭୁନି।
ଏ ମୁଁ କଣ କରିବି ଶୁଭୁନି ତ ମତେ ଆଉ। ଆଜି ବୋଉକୁ ଦେଖି ଯାଇଥିଲୁ?
ହଁ ଯାଇଥିଲି।
ଆ
ହଁ ଅଁ।
ଓହ ତୋ କଥା ଶୁଭୁନି।
ନା ମୋ କଥା ଶୁଭିବ ତୋତେ ତ କାନ ଦୋଷ କାଲ ଟା ମୋ କଥା ଶୁଭିବ କେମିତି କି ତୋତେ।
ତୋ ପାଟି ଟାକୁ ସେ ସ୍ପିକର ରେ ଦେଇକିନା କହ ଯେମିତି ଶୁଭିବ।
ହଁ ମୁଁ ସ୍ପିକର ରେ ଦଉଚି ବି।
ହଲା
ହ୍ୟାଲୋ।
ହୁଁ ଆଉ କେତେବେଳେ ଖାଇବୁ?
ଖାଇବି ଦଶଟା ସାଢ଼େ ଦଶଟା ବଳୁକୁ ଆଉ।
ଏତେ ଲେଟରେ ଖାଇବୁ।
ହୁଁ।
ଶୋଇବୁ କେତବେଳେ?
କୋଇବି ଏଗାରଟା ସାଢ଼େ ଏଗାର।
ନାଇଁ ବାରଟା ବଳକୁ ଶୋଇବୁ।
ହୁଁ।
ଉଠିବୁ ଆଜି ସାଢେ ଚାରିଟା ବଳୁକୁ।
ହଁ।
ମୁଁ ବି ଆଜି ଉଠିବି ସାଢ଼େ ଚାରିଟା ବଳକୁ।
ତୁ ଯିବୁ?
ହଁ ପାଠ ଅଛି।
ଓ ହୋ।
ହୁଁ ଆଜି ଆମ ସ୍କୁଲରେ ହେଇଥିଲା ଇଲେକ୍ସନ।
ହଁ। ହଁ ହଁ। ଆଉ ଝିଅ କଅଁ କରୁଚି?
ଉଁ।
ଝିଅ କଣ କରୁଚି?
ଝିଅ ତଳେ ମାମା ପାଖେରେ ପାଠ ପଢୁଥିଲା।
ଓହୋ ସେ ଟିଉସନ ଯାଉନିକି?
ଆଁ?
ସେ ଟିଉସନ ଯାଉନି କ?
ହଁ ଟୁଇସନ ସଖାଳେ ଯାଉଛି ସାଢେ ଛଅଟାରୁ ଆସୁଚି ସେଇ ହୁଁ ନଅଟା ପାଖାପାଖି।
ଓହୋ। ଆଉ
ବୋଉ କଣ କରୁଥୁଲା?
ଆ ବଉ ଶୋଇଛି।
ତୁ କୋଉଠି ଅଛୁ କି ଏଇନାକେ?
ମୁଁ ବାହାରେ ବସିଛି।
ତମ ଆଡେ ଏଇନାକେ ବର୍ଷା ହଉଥିବ ନାଇଁ।
ହଁ ଆମ ଆଡ଼େ ଚାରିଟା ବେଳୁ ବର୍ଷା ହେଲାଣି।
ଚାରିଟା ବେଳକୁ ବର୍ଷା ହେଇଥିଲା?
ହଁ।
ନା ଆମ ଆଡେ ନାଇନାକେ ପୁରା ବରଫ ପଡୁଚି କଣ କରିବି?
ହଁ କି। ହଁ ହଉ। ଆଉ କଣ କହ?
ହୁଁ। ଆଉ କଣ କହ?
ତୁ କଣ କହୁନୁ? ଦିଦି ହେରିକାଙ୍କ କତିକି ଫୋନ୍ କରନୁ? ଓ ହଁ ଦିଦି କହୁଥିଲା ଫୋନ କରିବୁ। ଦିଦି କହୁଥୁଲା ଫୋନ୍ କରିବୁ ତାକୁ।
ଫୋନ କରିବି ଆଁ। ଦେଖିଆ କେତୋଳେ ଫ୍ରି ଟାଇମ୍ ଯଦି ମିଳିବ କରିବା ଆଉ।
ଓହୋ। କାଇଁ ଚାକିରୀ ବାକିରି କରୁଚ କି?
ଏଁ?
ହାଇଁ ଚାକିରି ବାକିରି କଲାଣି କି?
ଉଁ ନା ଯେ କଣ କରିବ ସଖାଳୁ ଉଠିଲେ ତ ପାଠ ପଢ଼ା ପାଠ ପଢି଼ଲାରୁ ସ୍କୁଲ୍ ସ୍କୁଲ୍ ରୁ ଆଇଲି। ଚାରଟା ବେଳେ ଯାହା ହେଲେ ବି ଟିକେ ଖେଳିବୁ ନା ନାଇଁ? ତଥାପି ଖେଳିବାକୁ ପାଉନି ଖେଳି ସାଢ଼େ ପାଁଶଟାରୁ ରୁଦ୍ର କାଟୁନ୍ ଦେଖୁଚି ଛ ତାରୁ ମନ୍ଦିର ଆସିକିନା ଟୁଇସନ୍ ଗଲି ଟୁଇସନ୍ ଆସିକିନା ଏଇନାକେ ଯାହା ଟାଇମ୍ ମିଳୁଚି। ଏଇନାକୁ ଚଦି ଫୋନ୍ କରିବି ଆଉ କେତୋଳେ ନହେଲେ କାଲି ରବାର ଅଛି ରବିବାରରେ ଯଦି ଫୋନ୍ କରିବି।
ହଁ। କାଲି ଫୋନ୍ କରିବୁ କଥା ହେଇଯିବୁ ନହେଲେ ଆଜି ଯ ଫୋନ୍ କରିବୁ ଆଉ।
କୁରି ଖାଇବୁ?
ଉଁ ନାଁ।
କଣ କହିଲୁ?
ବାନ୍ ହେଲେ ଆଜି ଯଦି ଫ କରିବୁ କରିବୁ ନହେଲେ କାଲି କରିବୁ ଆଉ।
ହୁଁ। କାଲି ସେଇ କାଲି ମୋର ବହେ କାମ ସଖାଳୁ ଉଠିବି ପାଠ ପଢ଼ି ପାଠ ପଢ଼ିକି ବହି ପ ତ୍ର ସଜାଡି଼ବି ବହି ପତ୍ର ସଜାଡି଼କି ଡ୍ରେସ୍ ପତର ସଜାଡ଼ିବି। ଡ୍ରେସ୍ ପତର ସଜାଡି଼କି ଉଁ ନାଁ ଦାନ୍ତ ଘସିକି ଖାଇକିନା ପାଠ ପଢ଼ି ପାଠ ପଢ଼ିକି ଉଠିଲେ ପୁଣି ଅଁ ସାଇକଲ୍ ଧୋଇବି। ବୁ ସଫା କରିବି ସାଇକେଲ୍ ଟାକୁ ଟିକେ ବା ବାଗେଇ ନେବି। ସାଇକେଲ୍ ଟା ଟିକେ ପମ୍ପ୍ ଦେବି।
ପଳେଇଦବ।
ଏତେ କାମ କାଲି ଅଛି। ତୋ ଆମ୍ବ ଖଲି।
ଆଉ
ତୋର ତ କିଛି କାମ ନାହିଁ ବସି ବଲିକିନା ସିଲେଇ କରୁଚୁ। ନାଁ। ଉଁ?
ଉ ନେଟୱାର୍କ ଠିଆ ହୋଇ ନେଟୱାର୍କର।
ନାଁ ତ ନେଟୱାର୍କ ଅଛି।
ଏ ତୋ କଥା ଉ
ଆଉ କଣ କହ।
ହେଲୋ।
ହାଲୋ।
ତୋ କଥା କିଛି ଶୁବୁନି ନେଟୱାର୍କକେ କତିିକି ଆସୁନୁ।
କୋଉଠିକି ଯିବି କି ତଳୁକୁ?
ନାଇଁ ସେଇଠି ଥାଆ ତଳୁକୁ ଆସିବା ଦରକାର ନାଇଁ। ଆଉ କଁ କହ।
ତୁ ରାଗୁଚୁ କି?
ନାଇଁ ମ ରାଗିବି କ ମାଇଁ?
ହୁଁ ତୁ ରାଗେନି ଭଲ। ଆଉ ଦି ମିଣ୍ଟି ଅଛି।
ଏଇଟା କି ବାଜି୍ୟ ଛୁଆଟା କିରେ? ହ୍ୟାଲୋ ନାପ
ପାଟି କରୁଛନ୍ତି।
ତୁ କଉଠି ଅଛୁ କହିଲୁ?
ଉ
ତୁ କୋଉଠୁ ଅଛୁ?
ଉପରେ
ପାଟି ସୁବୁଛି।
ତୁ କୋଉଠି ଅଛୁ ଯେ ତୋର ନେଟୱାର୍କ ପାଉନି?
ମୁଁ ବାହାରେ ଅଛି ପା।
ମୁ ତ ଉପରେ ଅଛି।
ହୁଁ ହୁଁ।
ଆଉ କଣ କହ?
ଉଁ
ଆଉ କଣ କହ?
ଆଉ ଆଉ କଣ କହିବି?
କିଛି କହିବୁନି ଆଉ କଥା ନାହିଁ।
ଉଁ କଥା ଅଛି ରହିଯା।
ଓ।
ମନେ ପକେଇକି କହୁଛି। ତା ଚାପା କେତେବେଳୁ ଉଠିଲୁ।
ମୁଁ ସାଢେ ଦିଟାରେ ଉଠିଲି।
ହୁଁ।
ସାଢ଼େ ଦିଟା ସାଢ଼େ ଦିଟା।
ଚାର ହଜାର ତ।
ହଁ।
ହଉ ରଖ।